ହାଲୋ ହାଲୋ। ହାଲୋ। ହାଲୋ। ହାଲୋ।
କଥା ହେଲେ କଣ? ହଁ ହାଲୋ
ହଁ ଏବେ ଶୁଭିଲା?
ହଁ ଏବେ ଶୁଭିଲା।
ଆପଣଙ୍କ ହଁ ମୋତେ ବି ଶୁଭିଲାନି ମୁଁ ଆପଣଙ୍କୁ କହୁଛି ହାଲୋ ହାଲୋ ଏ ଶୁଭିଲାନି କିଛି।
ହଁ ଶୁଭିଲାନି ପରା। ମୁଁ କହିଲିି କଣ କଲ୍ ଟା ଫେଲ୍ ହେଇଯିବ ନା କଣ?
ଏବେ ଏବେ ସୁୁଭିଲା ତ?
ହଁ ଏବେ ଶୁଭୁଛି କୁହନ୍ତୁ।
ଆଉ କଣ, କଣ କରୁଥିଲେ?
ଏଇ ଘର କାମ ଟିକେ କରିଥିଲି ଆଉ।
ଆଉ ସକାଳେ ସବୁ ବ୍ରେକ୍ ଫାଷ୍ଟ? ହାଲୋ
ହାଲୋ
ହାଲୋ
ହଁ କହୁନ କହୁନାହାନ୍ତି?
ମୁଁ ହାଲୋ ହାଲୋ କହୁଛି ଆପଣଙ୍କ କଥା କିଛି କଁ ଶୁଭିଲାନି। ମୁଁ କହିଲି କଣ କଟିଗଲା କି କଣ ସେ
ନା ନାଇଁ ଲାଇନ୍ ରେ ବା ଅଛି ମୁଁ।
ହଁ ମୁଁ କହିଲି ଆଉ ସକାଳେ ବ୍ରେକ୍ ଫାଷ୍ଟ ସବୁ କଣ କରୁଛନ୍ତି?
ଆଜି ପାଉଁ ରୁଟି କ୍ଷୀର ଖାଇ ଦେଇଛୁ ଆଉ। ହଉ ଆଉ କିଛି ଆଜି କରିନି।
ଲଞ୍ଚ୍ ପାଇଁ ରୋଷ ଲଞ୍ଚ୍ ଲଞ୍ଚ୍ ପାଇଁ ରୋଷେଇ?
ରୋଷେଇ ହେଇନି ହବ ଏବେ ଆଉ, ଖାଇଦବ।
ଆଚ୍ଛା ଆଚ୍ଛା
ଆଉ ଆପଣଙ୍କର ରୋଷେଇ ସରିଲାଣି ନା କଣ?
ହଁ ରୋଷେଇ କହିଆକୁ ଗଲେ ଏଇଟି ପରସେଣ୍ଟ ସରିଗଲାଣି ଆଉ ଅଳ୍ପ ଟିକେ ଟିକେ ଅଛି ଆଉ।
ଆଉ ଜଳଖିଆ କଣ କରିଥିଲେ?
ଜଳଖିଆ ଆଜି ଚୁଡ଼ା ଉପମା କରିଥିଲି। ଚୁଡା ଉପମା କରିଥିଲି ସେ ଭଲ ଚୁଡ଼ାପମା କରିଥିଲି ଆଉ।
କଣ କହିଲେ?
ଚୁଡ଼ା ଉପମା କରିଥିଲି।
ହଁ ହଁ। ଆଉ ଏବେ ରୋଷେଇ?
ଏବେ ରୋଷେଇ ହଁ ପ୍ରାୟ ଅଧା ଦେ ସବୁ ସରିଗଲାଣି ଯେ ଅଧାରୁ ବେଶି ସରିଗଲାଣି। ଆଉ ଅଳ୍ପ ଅଳ୍ପ ଅଛି ଟିକେ ଟିକେ ଆଉ ଭା ତ ଅ ଡାଲି ହୋଇଛି। ଆଜି ଗୋଟେ ମାନେ ପାଗ ଗୋଟେ ସିଝା ଶୋଇକି ପାଗ ଗ ଗୋଟେ ହବ, ତାପରେ ମେନ୍ ହେଲା ଆଜି ଗୋଟେ ଘୋରା ଘୋରି ଶାଗ କରିଛି। ଆପଣ ଜାଣିଥିବେ କି ନାଇଁ କେଜାଣି ଘୋରାଘୋରି ଶାଗ?
ହଁ କହୁନାହାନ୍ତି କେମିତି ଶାଗଟା କଲେ?
ସେଇଟା ମାନେ ସେଇ ଶାଗଟାରେ ସବୁ ଜିନିଷ ମାନେ ମିକ୍ସ ହେଇକି ସବୁ ସବୁ ଶାଗ ମିକ୍ସ ହୋଇକି ରହିବ ସେଥିରେ।
ହଁ।
ସବୁ ସବୁ ଶାଗ ମାନେ କୋଶଳା ଲେଉଟିଆ, ସାରୁପତ୍ର, କଖାରୁପତ୍ର, କଖାରୁପତ୍ର ସାରୁପତ୍ରଟା ହେଉଛି ମେନ୍ ସେଥି ସେଠିକି ତାର ଟେକ୍ସଚର୍ ଟା ଟିକେ ବହଳିଆ ଭଳିଆ କରେ। ସେଇଟା ହେଲା ଅନ୍ୟ ବି ଶାଗ ଲେଉଟିଆ ଯୋଉ ସବୁ ପ୍ରକାର ଶାବ ଶାଗ ସେଇଠି ମିସିବ, ସବୁ ଅଳ୍ପ ଅଳ୍ପ ଅଳ୍ପ ଅଳ୍ ମିଶିବ ଆଗ ସବୁ ଶାଗ ଗୁଡାକ ଭଲକି ମାନେ ଧୋଇଦେବେ। ଧୋ କି ସେଇଟା ଅଧଘଣ୍ଟେ ପୁରା ପାଣି ଛାଡ଼ିବା ପାଇଁ ପାଣିଟା ଜିନି ଛାଡ଼ିଯିବ, ଗୋଟେ ଛଡ଼ାରେ ଛାଡ଼ିଦେବେ। ସେଇ ଭିତରେ କଣ କରିବେ ନା ତା ପରେ ସେଇଟା ଛାଡ଼ି ସାରିଲା ପରେ ଶାଗ ସବୁ ଶାଗ ଗୁଡ଼ାକ ପୁରା ଚୁନ୍ ଚୁନ୍ ପୁରା ଗୁଣ୍ଡ ଗୁଣ୍ଡ କରିକି କଟାହବ। ପନିକିରି ହେଉ ଆପଣ ଯେଉଁଟି ସୁବିଧା ହେଉ ଚାହୁଉଛନ୍ତି କାଟିବା ପାଇଁ ଚୁନ ଚୁନିକି କାଟିବେ ତାପରେ ସେ ସେଥିରେ ଟିକେ ପରିବା ପଡ଼େ ପରିବା କଣ ନା ମେନ୍ ହେଲା ବାଇଗଣ ଜହ୍ନି
ହଁ।
ଏଗୁଡ଼ାକ ମ ପେ ସେଥି ତ ବାଇଗଣ୍ଡା ବି ପ ଛୋଟ ଛୋଟ ଛୋଟ ଛୋଟ କାଟିବେ ଜନିଡ଼ାକୁ ବି ଛୋଟ ଛୋଟ କାଟିବେ ତା ପରେ ଘୋରାଘୋରି ଶାଗ ମାନେ ସେଇଟା ମେନ୍ ଆକ୍ଚୁଲି ଗୋଟେ ଗୁଣ୍ଡ ପଡ଼େ ସେ ଗୁଣ୍ଡଟା ପ୍ରିପେୟାର କରିବେ କଣ ଗୁଣ୍ଡ ମାନେ ଆପଣଙ୍କର ବିରି ଆଉ ଅରୁଆ ଚାଉଳ ଅଳ୍ପ ଅଳ୍ପ ନର୍ ସେ ଦୁଇଟାକୁ ଆଗ ଟିକେ ଭାଜିଦେବେ। ହାଲକା ଟିକେ କଡ଼େଇରେ ଟିକେ ଭାଜିଦେବେ। ଟିକଏ ଭାଜି ଆସିଲା ପରେ ସେଇଟାକୁ କଣ କରିବ ନା ଗ୍ରାଇଣ୍ଡିଙ୍ଗ କରିଦେଲେ ଫାଇନ୍ ପୁରା ପାଉଡ଼ର ଯେମିତି ସେନେ ଗ୍ରାଇଣ୍ଡିଙ୍ଗ କରିଦେବେ। ଡାଇଣ୍ଡିଙ୍ଗ ହେଲା ପରେ ତାପରେ କଣ କରିବେ ଆଗ କଣ କରିବେ ନା ସେଇ ଯେଉଁ ଶାଗ ଆଉ ଯେଉଁ ପରିବା କାଟିଛନ୍ତି। ସେଇଟାକୁ ଆଗ ମାନେ ସିଝେଇବେ। ସେଇଟାକୁ ସିଝେଇ ବି ସି ସେନି ମତେ ଅଳ୍ପ ଇଏରେ ସିଝିଯିବ ପତ୍ର। ପତ୍ର ପରିବ କ ଆପଣ ଯେଉଁ କଖାରୁ ଆଉ ଯେଉଁ ବାଇଗଣ ରେ ସବୁସବୁ ଛୋଟ ଛୋଟ ଛୋଟ ଛୋଟ କଟାଇଦବ କଖାରୁ ହେଉ ବାଇଗଣ ହେଉ ଜହ୍ନି ହେଉ ସେଟରେ କଟାଇଥିବ। ସେଟାକୁ ଉପରେ ସିଝେଇ ଦେବେ ସିଝିଲା ପରେ ସିଝି ଆସିଥିବ ଆଉ ଏଇଟି ପେରସେଣ୍ଟ ଖଣ୍ଡେ ଥିବ ଏ ଯେଉଁ ଗୁଣ୍ଡଟା ଯେଉଁ ପାଉଡ଼ରଟା ବନେଇ ଯଉ ବିରିର ଆଉ ଚାଉଳର ସେ ଗୁଣ୍ଡଟା ମାନେ ଆଟେ ଟାଇମ୍ ଏକା ସାଙ୍ଗେ ପକେଇବି ନି। ଏକା ସାଙ୍ଗେ ପକେଇଲେ କଣବ ନା ସେଇଟା ତା ପୁରା ବିଣ୍ଡା ବିଣ୍ଡା ବିଣ୍ଡା ବିଣ୍ଡା ହେଇଯିବ। ତା ଧୀରେ ଧୀରେ ଧୀରେ ଧୀରେ ଅଳ୍ପ ପକଉଥିବେ ଚଲଉଥିବେ ଅଳ୍ପ ପକଉଥିବେ ଚଲଉଥିବେ। ସେ ଜଳ୍ପ ପକେଇବେେଳେ ସେ ଯେଉଁ ଶାଗଟା ଯେଉଁ ପାଣିଆ ପାଣିଆ ଟିକେ ହେଇଥିବ। ଏଇ ଗୁଣ୍ଡଟା ମିଶିଲା ପରେ କଣ ହେବ ସେଇଟା ଟିକେ ଭଳିଆ ଭଳିଆ ହେଇଯିବ।
ଆଜ୍ଞା।
ଟିକିଏ ଧୀରେ ଧୀରେ ଧୀରେ ଧୀରେ ଅଳ୍ପ ପକାଇବା ସେଇଟା ଟିକିଏ ଘାଣ୍ଟି ଦେଲା ପରେ ସେ ବସିଯିବ। ସେ ଭଳିଆ ଭଳିଆ ହେଇଯିବ ତାପରେ ଏଇ ସାଗର ମେନ୍ ହେଲା ଛୁଙ୍କ। ତାର ମେନ୍ ଟା ହେଲା ଛୁଙ୍କ। ଛୁଙ୍କ ସେ କଡା ହେଇଗଲା। ତାପରେ ଆଉ ଗୋଟେ ଛୋଟ କଡ଼େଇ ହଉ କି ଯେଉଁ ଛୁଙ୍କ କରିବା ପାଇଁ ଛୋଟ ଯେଉଁ ପ୍ୟାନ୍ ଥିବ ଯଦି ସେଥିରେ କଣ କରିବେ ନା ଗୋ ଟିକେ ରୋସଣ ପୁରାେ ଆଠ ଦଶ ଦଶଟା କି ଦଶ ବାରଟା ଭଲ ଲାଗି ଚୋପା ଛଡ଼େଇ ଦେ ପୁରା ଭଲ କି। ଛଡେଇେଦବେ। ତାପରେ କିଛି ର ରସୁଣ ଆଉ କଞ୍ଚାଲଙ୍କା ବି ଯଦି ଥିବ ଯଦି ଖାଉଥିବେ ବି ରସୁଣ ଆଉ କଞ୍ଚାଲଙ୍କା ଭଲିକି ଛେଚିଦେବେ। ଭଲିକି ଛେଚି ଦେବେ। ତାପରେ ଏଇଟାକୁ ଛୁଙ୍କ ଦେବେ କହୁଥିଲେ ନା ସୋରିଷ ତେଲରେ। ଆଗ ସେଇ ପ୍ୟାନ୍ଟା ଗରମ ହେଲା ପରେ ସୋରିଷ ତଲା ଆଗ ପକାଇବେ। ସୋରିଷ ତେଲାଟା ଗରମ ହେଇଗଲା ପରେ ସେଇଟା ପକେଇବେ ଫୁଟଣ। ଫୁଟଣ ଟିକେ ପଡ଼ିବ। ଫୁଟଣ ଦି ଟା ଶୁଖିଲା ଲଙ୍କା। ହେଇଗଲା ପରେ ଏଇଠୁ ଏଇ ଯେଉଁ ଆପଣ ଯେଉଁ ଛେଚା ହେଇଛି ଯେଉଁ ରସୁଣ ଆଉ ରସୁଣ ଆଉ କଞ୍ଚାଲଙ୍କାଟା ରେ ପକାଇବେ।
ଆଜ୍ଞା।
ସେ ଟିକେ ରସୁଣଟା ଟିକେ ନାଲି ନାଲି ହେଇଆସିଲେ। ହେଇ ଯେଉଁ କଡ଼ିରେ ଶାଗଟା ସବୁ ଶାଗ ପରିବା ଯେଉଁ ସିଝେଇଥିଲେ ସେଇଥିରେ ସେଇଟାକୁ ଢାଳିଦବେ। ଢାଳି ଦେଇକି ସେ ଯେିତି ଢା ସେ ଫାେ ଗୋଳ ଦେେବେ କହିଁକନା ବାସ୍ନାଟା ଟିକ ଥିବ ତ ଗୋଡ଼େଇ ଦେଇକି ଟିକେ ଆଉ ଟିକେ ସମୟ ବସେଇଦେବେ ଗ୍ୟାସ୍ରେ। ଆଉ ଦୁ ଗୋଟେ ଦୁଣ ବସେଇଦେଲା ପରେ ଶାଗଟା ଗରମ ଗରମ ଭଲ ଲାଗିବ ଆଉ ସେଇଟା ପଖାଳ କଣ? ଗରମପତିରେ ଖାଇବା ଶାଗଟା ବହୁତ ଭଲ ଲାଗେ ଗରମ ଗରମ ଖାଇବାବ ଶାଗଟା ଭଲ ହଁ ଶାଗଟା ମ ସେଟା ତା ଆଉଝର ମାନେ ସେଥିରେ ଆଉ ଗୋଟେ ବି ପ୍ରୋସସେ ସେଥିରେ କଣ କରେ ଆପଣ ଏଇ ଗୁଣ୍ଡ ନ ପକେଇକି ବି ଆପଣ କଣ କରିପାରିବେ ଯେଉ ଭାତ ଭାତ ହୋଉଚି ଭାତ ଭାତ ଯେଉଁ ଆମର ଭ ଚାଉଳରେ ଯେଉଁ ଖୁଦ ରହୁନି ଖୁଦ ଖୁଦ
ଆଜ୍ଞା
ସେଇ ଭଳିଆ ଭାତ ତା ଟାକୁ ଟିକେ ମ୍ୟାସ କରିଦେବେ ସେଇଟା ବି କରାଯାଏ ମୁଗ ଡାଲି ଟିକି ମ୍ୟାଚ କରିକି
ହଁ ଭାତ ପକେଇ ବିି କରନ୍ତି।
ହଁ ଭାତଟାକୁ ମ୍ୟାଚ କରିକି ପକେଇ ଦେବ। ଆପଣ ଏଇଟା ଥରେ କରି ହଁ ମୁଗ ଡ଼ାଲି ଆପଣ ପଟେ
ଗୋଟେ ମୁଗ ଡାଲି ସବୁ ପରିବା ପକେଇକି କରନ୍ତି।
ହଁ ଆମର ଏଇଟା ବିରି ଆଉ ଚାଉଳ ମାନେ ତାର ଗୋଟେ ବିରି ଆସନାଟା ସେଛି ଭଲ ଲାଗେ ବିରି ଟିକେ ଚାଉଳ ଟିକେ ଅ୍ପ ଅଳ୍ ଟ କିଏ ହାଲକା ଭାଜି ହେଇଯିବ ସେଇଟା ଗ୍ରାଇଣ୍ଡିଙ୍ଗ କରାହେବ। ଆପଣ ଆପଣ ସେ ପାଉଡର ମାନେ କରିକି ଅଧିକ ହେକ କରିକି ଆଣ ଷ୍ଟୋର୍ କରି ରଖିବାର ଏମିତି ନାକି ଯେତେବେଳେ ଆପଣ କରିବେ ସେଇଟାରେ ପକାଇବା ସେମିତି ନାହିଁ। ଆପଣ ବି ମାନେ ସେଇଟା ପାଉଡ଼ରଟା ବି ଷ୍ଟୋର୍ କରିକି ହଁ ଯେତେବେଳେ ହେଲା ସାଙ୍ଗେ ସାଙ୍ଗେ ବି କରିପାରିବେ। ସେମିତି ବି ହେବ ହଁ ରାଗ ଟା ହୁଁ ସେଇଟା ଆଜି ସେହି ଶାଗଟା ହିଁ ହେଇଛି କାହିଁକନା ବହୁ ଦିନ ହେଲା ଆମର କରାହେଇନଥିଲା ବହୁତ ଦିନ ହେଇ ହେଲା ହେଇନଥିଲା ସେ ଶାଗ ଟା ସେଥିଲାଗି ଆଜି ସେ ଭାତ ଡାଲି ସେ ଶାଗ ଟିକଏ ସ ସବୁ ପରିବା ସିଝା ସବୁ କରିଛି। ହଁ ସେଇଟା ଅଛି ପାଗ ହେବ ଟିକେ ହଁ ପାମ୍ପଡ଼ ଆମ୍ବ ଏଇ ଅଛି ଏଇଆ ଅଛି ଆଉ ଖିଆ ହେବ ଆଜି। ଏ ଆପଣଙ୍କରେ ହେଇନି ଆ ସକାଳ ତ କରିଥିଲି ଚୁଡ଼ା ଉପମା କରିଥିଲ।
ଏମିତି ଶାଗ କେବେ ଆ କରିନି।
ନାଇଁ ଥରେ ମୁଁ ଯେମିତା କହିଲି ହଁ ଯେମିତା କହିଲି
ଆମେ ସେ ମୁଗ ଡାଲି ପକେଇକି ସବୁବେଳେ କରିବା ଜାଣିଛୁ ଆମର ଏମତି କହିଲେ ଆମେ କଣ କର କରୁ ତାକୁ
ହଁ।
ଯେ ଶାଗ ଟାକୁ ପରିବା ଡାଲି ସବୁ ଏକାଥରେ ସିଝେଇ ଦବୁ
ହଁ ଏଇଟା ଘୋରା ଶାଗ କହିବ ନହେଲେ ଖରଡ଼ା ଶାଗ
ଖରଟା ଆମ ବା ଶାଗ ଖରଟା କହୁଁ
ଶାଗ ଖରଡ଼ା ଏଇପଟେ ସିନା କହୁଛନ୍ତି ଘର ଘରେ କିନ୍ତୁ ଆକ୍ଚୁଆଲିଟା ଆମ ପଟେ କୁହନ୍ତି ଖରଡ଼ା ଶାଗ। ଶାଗ ଖରଡ଼ା କୁହନ୍ତି ସେଟା।
ହଁ ଆମର ଶାଗ ଖରଡ଼ା ଟା କହନ୍ତୁ ବା। ଆମେ ମୁଗ ଡାଲି ଆମେ କଣ କରୁ ପରିବାଟା ମୁଗ ମୁଗ ଡାଲି ସିଝେଇ ଦଉ ଶାଗ ଟାକୁ କାଟିଥାଉ। ଶାଗ ଟା କାଟିକି ଚୁନ ଚୁନ କରିକି କାଟି ଦେଇକି ବଘାରି ଦବ ଆଗ
ହଁ
ତାପରେ ଡାଲିଟା ତ ସିଝେଇଥିବୁ
ହଁ
ପକେଇ ଦେବୁ।
ହଁ ହଁ ହଁ
ନହେଲେ ନାଇଁ ଏମିତି ସିଝେଇ ଦେଇକି ପଛରେ ବଘାରିଲେ ବି ହବ। ଡାଲି ରା ସିଯି ଗଲା ପରେ ଶାଗ ପକାଇ ଦେଇକି ପଛରେ ବାହାରିଲେ ବି ହେବ।
ଓହୋ। କିନ୍ତୁ ଯେମିତି ମୁଁ କହିଲେ ଏଇ ପ୍ରୋସେସ ଥରେ କରିବେ ମାନେ ଶା ଗ ଆଗ ପରିବାଟା ଆ ଟିକେ ସିଝିବେ ଆଗ ଆ
ଆଇ ତ ଅଲଗା ପ୍ରକାର ପ୍ରୋସେସ
ହଁ ଆପ ଟିକେ ଆଗ ପରିବା ଟା ଟିକେ ସିଯେଇକି ହଁ। ହଁ କରିକି ଗୁଣ୍ଡ ଟା ପକେଇକି କଲେ ଏଇ ସେଇଟା ବଢିଆ ମାନେ ଏଟା ଆକଚୁଆଲି ବହୁ ବଢିଆ ବାସ୍ନା ଦିଏ, ଏଇ ଯେମିତି ଭଲ ଲାଗେ ଖାଲି ଆପଣ ମାନେ ଗରମ ଭାତରେ ଆପଣ ଶାଗଟା ବି ଗୋଳାଇ ଖାଇଦେବେ ଏତେ ଟେଷ୍ଟ ଲାଗେ ସେଟା ତା ମେନ୍ ହେଲା ଛୁଙ୍କ ତା ମେନ୍ ହେଲା ଛୁଙ୍କ ରସୁଣ ତାର ହେଲା ମେନ୍ ହଁ ରସୁଣ ଛୁ ହଁ ରସୁଣ ପିଆଜ ପିଆଜ କିଚେ ହଁ। ପିଆଜ ବି କିଛି ଦରକାର ନାଁ କି ପିଆଜ ବି ଦେବା ଦରକାର ନାହିଁ, ପିଆଜ ବି ରେ ଟେଷ୍ଟଟା ପିଡ଼ିଲେ ବି ଭଲ ଲାଗିବନି। କିନ୍ତୁ ଆପଣ ରସୁଣ ପିଆଜ ଯଦି ଦେବେ ଛୁଙ୍କ ମାରିବେ ସେଇଟା ଭଲ ଲାଗିବନି। ନା ଖାଲି ରସୁଣ ରସୁଣ କଞ୍ଚାଲଙ୍କାରେ ପୁରା ଛେଚିକି ବଢ଼ିଆ ଭାବରେ ଛୁଙ୍କ କରିବେ ଏଇଟା ବଢ଼ିଆ ଲାଗେ। ହଁ ଫୁଟଣ ବଢିଆ ଲାଗେ ଶାଗରେ ଟା ଘୋରା ଘୋରି ଶାଗଟା ଖାଇବେ ଭଲ ଲାଗିବ। ପଖାଳ ହଉ ଗରମ ହଉ ଖାଇବେ। ହଉ ହଉ ହଉ ଠିକ୍ ଅଛି। ହଉ ଆପଣ ଯାଆନ୍ତୁ ଆପଣଙ୍କ ରୋଷେଇ ହେଇନି କରନ୍ତୁ। ପରେ ପୁଣି କଥା ହେବା ଆଉ ଆଜ୍ଞା ହଁ ହଁ ହଁ।